ଜୟ ଜଗନ୍ନାଥ ସୀତାରାମ।
ଜୟ ଜଗନ୍ନାଥ। ଆମେ-ଆମେ କଥା ହେବା ଆମ ଓଡିଶା ର ବିପତ୍ତି କେମିତି କଣ ହେଇଥିଲା ମହାବାତ୍ୟ ଆମେ ଏଇ ବିଷୟରେ ଟିକେ କଥା ହେଇପାରିବା?
ହଁ କଥା ହେଇପାରିବା।ମୁଁ କିନ୍ତୁ ଯେତିକି ଜାଣିଥିବି ସେତିକି କହିବି ଆଉ।
ହଉ ଠିକ ଅଛି ମୁଁ ବି ଯେତିକି ଜାଣିଛି ସେତିକି ଆମେ କହିବା। ତମେ ଜାଣିଛ କି ଆମର ଉଣେଇଶ
ହଁ କୁହନ୍ତୁ-କୁହନ୍ତୁ।
ଆମର ଉଣେଇଶ ଅନେଶତ ମସିହାରେ ମହାବାତ୍ୟା ହୋଇଥିଲା।
ହଁ ଜାଣିଛି।
ତାର ପ୍ରକୋପ କଣ କେମିତି ଥିଲା ଟିକେ କୁହନ୍ତୁ କେମିତି କଣ?
ତାର ତ ପ୍ରକୋପ ତ ବହୁତ ଭୟ ଙ୍କ ର ଥିଲା ମାନେ ବହୁତ ଲୋକ ମରି ବି ଯାଇଥିଲେ। ପ ଛ ପତ୍ର ସବୁ ଭାଙ୍ଗି ଯାଇଥିଲା।
ହୁଁ।
ଗଛ ପତ୍ର ଭାଙ୍ଗି ଯାଇଥିଲା ତାପରେ ଆମର ଯୋଉ ମାନେ ବହୁତ ଲୋକ ହଇରାଣ ହେଇଛନ୍ତି ଖାଇବାକୁ କିଛି ବି ବହୁତ ପାଇନାହାନ୍ତି।
ସେତେବେଳେ ଏତେ ମାନେ ସୁବିଧା ନଥିଲା ନା।
ହଁ ହଁ।
ମାନେ ଲୋକ ବାତ୍ୟା ପାତ୍ୟା ଆସିଲେ ଏବେ ଯେମିତି ଆମକୁ ଜଣା ପଡି ଯାଉଛି ସବୁ ଗମେଣ୍ଟ। ଗଭର୍ଣ୍ଣମେଣ୍ଟ ଦ୍ୱରା ଆମକୁ ଜଣା ହେଉଛି ଗଭର୍ଣ୍ଣମେଣ୍ଟ ଦ୍ୱରା ବାତ୍ୟା ଆ୍ରୟ ସ୍ଳରେ ବନାହଇଛି। କିନ୍ତୁ ସେ ସେତେବେଳେ ସେଇଟା ଆମର ନଥିଲା ନା ସରକାର ସବୁ ବନେଇ ଏବେ ବନେଇ ଦେେଲାଣି ସେ ସେତେବେଳେ ନଥିଲା। ଆମେ ଏବେ ଆଗରୁ କଣ ଇଏ ହଉଥିଲା ହଠାତ୍ କିନା ଆସୁଥିଲା କିଛି ଆମକୁ ଜଣା ପଡୁ ନଥିଲା ଯେହେତୁ କିଛି ଜାଣି ପାରି ନଥିଲେ ମହାବାତ୍ୟାଟେ ଆସିଲା ଯୋଉ ସମୁଦ୍ରକୁୁ ମାଛ ଧରିବାକୁ କିଛି ଯାଇଥିଲେ ସେମାନେ ବି ଆଉ ଆସି ପାରିନଥିଲେ। ରହିଯାଇଥିଲେ ତା ଭିତରେ ବହୁତ ବି ମାନେ କିଛି ବଞ୍ଚିକି ଆସି ଥିଲେ କିଛି ବି ମରି ଯାଇଥିଲେ।
କିନ୍ତୁ ଆମର ଜଣା ପଡିଯାଉଛି।
ଯେହେତୁ ସରକାର ଆମର ସବୁ ଇଏ କରିଦଉଛନ୍ତି, ସବୁ ଜଣା ପଡି ଯାଉଛି, ଆମର ଯୋଉ ଏବେ ସବୁ ଡେଭଲପ୍ ମାନେ ଆମର ଯୋଉ ସବୁ ଇଏ ହେଇଗଲାଣି ଆଗକୁ ଆଗକୁ ତାର ଇଏ ମାନେ କାର୍ଯ୍ୟକଳାପ ସବୁ ଜଣା ଜଣା ପଡିଯାଉଛି କେବେ ବାତ୍ୟା ଆସିବ କୋଉଠି ହେଲାଣି ବାତ୍ୟା ସବୁ ମେସିନ ଦ୍ଵାରା ଆମର ଜଣା ପଡୁଛି।
ହଁ। ମୋର ଜଣା ପଡି ଯାଉଛି ଯେହେତୁ ବହୁତ ଭଲ କଥା।
ସାଟେଲାଇଟ ଦ୍ଵାରା ଜଣା ପଡୁଛି। ଯାଉଛି, ଆଉ ଆପଣ କିଛି ଜାଣିଛନ୍ତି ନା? ମହାବାତ୍ୟା
ହଁ ମୁଁ ବାତ୍ୟା ଜାଣିଛି ବାତ୍ୟାଟା ହେଲା ମତେ ଲାଗେ ଯେତେବେଳେ ଆମର ସମୁଦ୍ର ଭିତରେ ଏକ ଖଣ୍ଡିଆଭୂତ କି ଘୂର୍ଣିଭୂତ ହୁଏ। ସେଇଟା ଆମର ବାତ୍ୟା ରୂପ ନୁହେଁ ସମୁଦ୍ରର କିଛି ପାଣି ମାନେ ଉପରକୁ ମାନେ ଉଁ ଉଠିଯାଏ ଯେ କିି ମେଗା
ନାଇଁ ଆପଣ ଭୁଲ କହିଲେ ସମୁଦ୍ର ଭିତରେ ଯେ ଯେତ୍ ଯେତେବେଳେ ଅତିରିକ୍ତ ଗରମ ହେଇଯାଏ ଗୋଟେ ବାଷ୍ପୀଭବନ ଏଇ ପ୍ରକ୍ରିୟାରୁ ଆସ୍ତେ ଆସ୍ତେ ସେଇଟା ଘୂର୍ଣ୍ଣିବଳୟ ରୂପ ନିଏ। ସେଇଟାକୁ ଗୋଟେ ମାନେ ଭ ଭ ଭ ଭଉଁରୀ ଟାଇପର ବୁଲି ବୁଲି ବୁଲି ବୁଲି ଆସ୍ତେ ଆସ୍ତେ ସେଇଟା ଉଁ-ଉଁ ହଉଛି ଉପକୂଳବ୍ରତ୍ତି ହୁଏ।
ଆ ବାତ୍ୟାଟା ଆମର ଯେହେତୁ ଆମର ଓଡିଶା ଆମର ବାତ୍ୟାପ୍ରବଣ ବି କହେ କହିବାକୁ ଗଲେ ଭୁଲ ହେବନି ଯେହେତୁ ଆମର ଓଡିଶା ବଙ୍ଗୋପସାଗର କୂଳରେ ଅବସ୍ଥିତ ଆମର ସାତଟି ଜିଲ୍ଲା ମଧ୍ୟ କି ଛଅଟି ଜିଲ୍ଲା ଲାଗିବ ଅଛି ଯେମିତିକିି ବାଲେଶ୍ ର ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ। ଗଞ୍ଜାମେ ଏପରି ଗଜପତି ଏଇପରି ସବୁ ଜିଲ୍ଲା ଯେହେତୁ ଲାଗିକି ରହୁଛି। ଆମର ସମୁଦ୍ରକୁ ତେଣୁ ଆମର ଅ ବାତ୍ୟାର ପ୍ରକୋପଟା ଟିକେ ଅଧିକ୍ ରହୁଛି ଓଡିଶା ପ୍ରତି ଯେହେତୁ ସମୁଦ୍ର କୁଳବର୍ତ୍ତୀ ଅଞ୍ଚଳ। ତେଣୁ ଏଇ ଜିଲ୍ଲାଗୁଡା ବେଶୀ କ୍ଷତି ହେଇପାରେ ଏ ମହାବିନାୟକ ଛ ମହାବାତ୍ୟାରେ ବି ମଧ୍ୟ ଆମର ଯେମିତି ସେଠି ଆମର ଲ୍ୟାଣ୍ଡିଙ୍ଗ୍ କରି ଥିଲା ଜଗତସିଂହପୁର ଆଉ କେନ୍ଦ୍ରାପଡା ପାଖରେ ଯାହା ଫଳରେ କେନ୍ଦ୍ରାପଡା ଆଉ ଜଗତସିଂହପୁର ଗୋଟେ ପ୍ରକାର କହିବାକୁ ଗଲେ ବିିଲୁପ୍ତ
ପ୍ରଭାବିତ ହୋଇଥିଲା।
ତାପରେ ଆମର ଆସିଲା ଫାଇଲିନ୍, ହୁଡୁହୁଡୁ ମଧ୍ୟ ଆସିଛି କିନ୍ତୁ ସେଗୁଡା ଟିକେ ଆନ୍ଧ୍ର ସାଇଟ୍ ହେଲା ଆମରକୁ ଟିକେ କମ୍ ପ୍ରଭାବ୍।
କିନ୍ତୁ ଆ ଆମ ଆଡେ ଫୋନିଟା ଆମ ଆମର ଓଡିଶାକୁ ଫୋନିର ପ୍ରଭାବ ଟିକେ ବେଶୀ ପଡିଥିଲା।
ହଁ ଫ
କାରଣ ଯେ ଯେମିତି ମହା ମହାବାତ୍ୟା ପରେ କହିବାକୁ ଗଲେ ଆମ ଓଡିଶାରେ ସବୁଠାରୁ ପୁଣି ଗୋଟେ ବଡ ବାତ୍ୟା ହଉଛି ଫୋନି।
ଫ ଫନି ପରେ ଆମେ ଯାଇଥିଲୁ ଭୁବନେଶ୍ଵର ଅ
ମାନେ ଫନି ବେଳେ ଭୁବନେଶ୍ଵରରେ କିଛି ନଥିଲା। ଉଇ ହଉଛି ମୋବାଇଲ ଟାୱାର ଖୁଣ୍ଟ କତରୁ ଆରମ୍ଭ କରିକି ଗଛ ପତ୍ର ହେଠିକ
ସବୁ ଚାରି ପାଞ୍ଚ ଦିନ ଯାାଇକେ ମାନେ ବିଦ୍ୟୁତ କାଟ ବି ହେଇଥିଲା।
ଚାରି ପାଞ୍ଚ ଦିନ ନୁହଁ ବେଶୀ ଆହୁରି ଦଶ ଦଶ ଦିନ ବାର ଦିନ।
ହଁ ଆଉ ଆମେ ଯାଇ ଯେ ସବୁ ଟ୍ରେନ ସବୁ ଷ୍ଟେସନରେ ଆସିକି ଶୋଉଥିଲେ। ମାନେ ଯେହେତୁ ଲାଇନ ନଥିଲା ସେ ରାସ୍ତା ତ ପୁରା ଟ୍ରେନରେ ଆମେ ଯାଉଥାଉ ଏମିତି ଦେଖାଯାଇ ପୁରା ଭୁବନେଶ୍୍ୱର ଆଉ କିଛି ନାହିଁ ଗଛ ପତ୍ର ବିଲଡିଂ ଏତେ କଣ ଉପଡି ଦେଇଥାଏ ମାନେ ଦେଖ ିଲଥିଲା ବେଳକୁ ଆଖି କ କିନ୍ତୁ ଯେହେତୁ ଓଡିଶାର ରାଜଧାନୀ ପୁରା ଦୁଇ ମାସ ଭିତରେ ସବୁ ଠିକଠାକ ହେଇଗଲା କିନ୍ତୁ ଆମର ପୁରୀରେ ଯୋଉ ବାଲୁ ଖଣ୍ଡ ଅଭୟାରଣ୍ୟ ଥିଲା କି ଯୋଉ ଅଭୟାରଣ୍ୟ ଥିଲା ଅ ପାଇଁ କିନ୍ତୁ ସିଏ ପୁରା ପୁରା ନଷ୍ଟ ହେଇଗଲା ତାକୁ ବରଣ ପୋଷଣ କିଏ କରିବ। ତାକୁ ତ ଆଉ କରିପାରିବାନି କିନ୍ତୁ ଗଛ ପ୍ରଚେଷ୍ଟାରେ ପୁଣି ଆ ଯଉ ସରକାରଙ୍କ ଦ୍ଵାରା କିଛି ମାତ୍ରାରେ ତାକୁ ଗଛ ପଛ ଲଗା ଦିଆଗଲା ନୂଆ କିନ୍ତୁ ତହାର ଆଉ ପୂରଣ ହେଇ ପାଇିଲାନ ଅବଧ କେତେ ମାନେ ମାନେ ନଷ୍ଟ ହେଇଗଲା କହିବାକୁ ଗଲେ ଅକୃତି ହେବନାହିଁ।
ହଁ।
ଆଉ ଆଉ କଣ ଖାଇଛ ତମେ?
ମୁଁ ରୁଟି ଭଜା ଖାଇଛି।
ଓୋ ଆଉ ତମେ କେବେ କଲେଜ ଯାଉଛ? ବୁଲିବାକୁ ତମ କଲେଜରେ ପାଠ ପଢେଇବାକୁ କେବେ ଯାଉଛ। କି ତମର କୁହନ୍ତୁ। ତମ କଲେଜ ହଁ କୁହନ୍ତୁ। ତମ କଲେଜ ହ୍ୟାଲୋ। ହ୍ୟାଲୋ।